କଣ କରୁଛନ୍ତି?
ଏଇ ଏବେ ରାତିର ଖାଇବା ଖାଇକି ଆସିକି ଟିଭି ଟିକେ ଦେଖୁଥିଲି ଆଉ।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
ଆଉ ତମେ କଣ କରୁଚ?
ଆମେ ଏଇ ରାତି ଖାଇବା ସରିକି ଆସିକି ବସିକି କଥା ହଉଛି ତମ ସହିତ ଆଉ।
ହଁ। ଟିଭି ଫିଭି ତମେ ଦେଖ?
ନାଇଁ ଏତେ ଦେଖେନି। ଯେତେବେଳେ ଟିକେ ସମୟ ମିଳେ ଟିକେ ଦେଖିଦିଏ ଆଉ। ନିଉଜ୍ ଟିକେ ଦେଖିଦିଏ। ସମାଚାର ଆଉ।
ହୁଁ। ଆଉ କିଏ ଟିଭି ଦେଖୁଛି ଆଜିିକାଲି ଫୋନ ଯେହେତୁ ହେଇଗଲାଣି ଯାଉଛି ଆଉ ଟିଭି ଆମ ପିଲାଦିନ ଆମେ ସବୁ ଟିଭି ଦେଖୁଥିଲେ। ଟିଭି ଟିଭି ରେ ଯାହା ସବୁ ଦଉଥିଲା କି ଫିଲ୍ମ ଫିଲ୍ମ ଏମିତି ସବୁ ଦେଖୁଥିଲେ। ଆଉ କଣ ଟିଭି ନାହିଁ, ସବୁ ତ ଫୋନ ହେଇଗଲା ଫୋନ ରେ ସବୁ ଦେଖୁଛେ ଆଉ। ନା କଣ?
। ହଁ। ଆଉ କିଏ ଟିଭି ଦେଖୁଛି? ଆଉ କୁଆଡେ ବୁଲାବୁଲି କରିବା ପାଇଁ ଯାଇଥିଲ ନା ନାଇଁ?
ବୁଲାବୁଲି ଏଇ ଟିକେ ଭୁବନେଶ୍ଵର ଯାଇଥିଲୁ। ଭୁବନେଶ୍ଵର ଏଇ ରଜ ପାଇଁ ଟିକେ ଧଉଳି ଯାଇଥିଲୁ ଆଉ। ସେଇ କିଛି ଜାଗା ଏମିତି ପାର୍କ ଫାର୍କ ଯୋଉ ନିକୋ ପାର୍କ ଏମିତି ଯେତେଟା ଜାଗା ଯାଇଥିଲୁ ମ୍ୟୁଜିୟମ ଏମିତି। ଆଉ ବିଶେଷ କିଛି ବୁଲିନୁ। ରଜରେ ତମର କୁଆଡେ ବୁଲାବୁଲି ହେଇଥିଲା?
ଆମେ ତ ରଜ ପାଇଁ ରଜ ଛୁଟିରେ ଟିକେ ଘରକୁ ଆସିଥିଲୁ। ଘରେ ଟିକେ ବୁଲାବୁଲି। କରିଥିଲୁ ଉଁ ଏଠି ରଜ ମହୋତ୍ସବ ହଉଥିଲା। ସେଇଠି ଟିକେ ଦୋଳି ଫୋଳି ଖେଳାଖୋଳି ହଉଥିଲା ଦୋଳି ସବୁ ଲାଗିଥିଲା ଛୁଆ ମାନେ। ଛୁଆ ମାନେ ଗୋଟେ ରଜ ମହୋତ୍ସବ କରିକି ସମସ୍ତଙ୍କୁ ଝିଅ ମାନଙ୍କୁ ଡାକିଥିଲେ ଖାଇବା ପିଇବାର। ଆୟୋଜନ କରିଥିଲେ ଆଉ ଗୋଟେ ପ୍ରତିଯୋଗିତା ସବୁ ସ୍ତ୍ରୀ ଲୋକ ଛୁଆ ଙ୍କର ସବୁ ପ୍ରତିଯୋଗିତା କର
ହଁ ପ୍ରତିଯୋଗିତା କଲେ ଟିକେ ଭଲ ଲାଗେ ଏ ମାନେ ମନର ଗୋଟେ ଉସ ହ ଆସେ ଯେ ମାନେ ହଉଛି ଆଉ ଗୋଟେ ଆଗ୍ରହ ଆସେ ସମସ୍ତେ ତ ଏକାଠି ହେଇପାରନ୍ତିନି ନା ଏଇ ସବୁ ସମୟରେ ସମସ୍ତେ ଘରେ ଥାନ୍ତି ସମସ୍ତେ ଏକାଠି ହେଲେ ଟିକେ ଭଲ ଲାଗେ ଆଉ ପ୍ରତିଯୋଗିତା ହେଲେ ସମସ୍ତେ ତ ନିଜ କା ମରେ ସବୁବେଳେ ବ୍ୟସ୍ତ ଆଉ ବର୍ଷକରେ ଏଇ ତିନି ଦିନ ଟିକେ ମାନେ ଖୁସି ବାସି ରହିବାର ଦିନ ଆଉ।
ହଁ ଏଇ ସବୁ ଯୋଉ ପର୍ବପର ବାଣୀ ପଡ଼ୁଛି ସବୁବେଳେ ତ ଘରକୁ ଆଉ ଆସି ହଉନି।
ଘରକୁ ଆସିହଉନି କି ସମସ୍ତଙ୍କ ସହିତ ହଁ।
ର
ସମସ୍ତଙ୍କ ସହିତ ବି ସମସ୍ତଙ୍କର ଦେଖା ବି ହେଇପାରୁନି ମାନେ ଏବେ ସମସ୍ତେ କାର୍ଯ୍ୟ ବ୍ୟ ରେ ରହିଗଲେଣି ନା ହଁ।
ଆଉ ବାହାଘର ପରେ କୁଆଡେ ବୁଲାବୁଲି କରିବାକୁ ଗଲେଣି? ହଁ ଭୁବନେଶ୍ଵର ଯା ଦେଖିଛୁ ଧଉଳି, ଖଣ୍ଡଗିରି। ଉଦୟଗିରି ଏବେ ସବୁ ଯାଇଥିଲୁ। ପୁଅ ଯେହେତୁ ଟିକେ ବଡ ହେଇଗଲାଣି ତାକୁ ଟିକେ ନନ୍ଦନକାନନ ଦେଖିବାକୁ ନେଇଥିଲୁ ସବୁ ପଶୁ ପ ପକ୍ଷୀଙ୍କୁ ଛୁ ଆଜି କାଲି ଛୁଆ ସବୁ ଜିନିଷ ଟିକେ ଜାଣିବା
ହଁ ସବୁ ଜିନିଷ ଛୁଆ ଜାଣିବା ଦରକାର ଆଉ ମାନେ ପଢିବାଠୁ ସେମାନେ ଯେତେ ମାନେ ଦେଖିବେ ସେଇଟା ବେଶୀ ଭଲ ଅଁ ମାନେ ମନେ ରଖି ପାରିବେ। ଜାଣିପାରିବେ ଜିନିଷ ଟା କ
ତାଙ୍କୁ ଯୋଉ ଜିନିଷ ଟା କହିବା ଅପେକ୍ଷା ଦେଖିଲେ ତାଙ୍କର ଜିନିଷ ଟା ସେ ଜାଣିବ କି ନାଇଁ ଏଇ ଜିନିଷଟା ଏଇଟା ହଁ।
ନନ୍ଦନକାନନ ତାହେଲେ ବୁଲିଥିଲ ଆଉ ନନ୍ଦନକାନନରେ ତ ଏବେ ବହୁତ ଆଉ। ମାନେ ଏଁ କେତେ ଗୁଡେ ସବୁ ଲୋପ ପାଇଗଲାଣି ଯୋଉଗୁରା ଆମେ ଦେଖିବା ପାଇଁଁ ପାଉନେ ସେ ନନ୍ଦନକାନନକୁ ଗଲେ ହିଁ ଯାହା ଆମେ ଦେଖିବା। ଆଉ ଆମ ଚାରି ପାଖରେ ଯୋଉ ଆଗରୁ ଯେମିତି ବହୁତୁ ବର୍ଷ ପୂର୍ବରୁ ଯୋଉ ସବୁ ଜୀବଜନ୍ତୁ ଥିଲା ଆଉ କଣ ଦେଖିବା ପାଇଁ ମିଳୁଛି କି?
ନାଇଁ ନାଇଁ।
ନା ସବୁ ଲୋପ ପାଇଗଲାଣି ସେମାନଙ୍କୁ ଖାଲି ଗୋଟେ ଦେଖିଲେ ଜାଣିବି ଯେ ଏ ନା ଏଇଟା ବାଘ ଏଇଟା ଭାଲୁ ଏମିତି ଆଉ
ହଁ ହଁ ସିଏ ଛୁଆଙ୍କୁ ନେଇକି ଟିକେ ଦେଖେଇବା କଥା ସେ ଖଣ୍ଡଗିରି ହଁ ଏବେ ଯାଇ। ଥିଲି ଯୋଉ ନନ୍ଦନକାନନ ଯାଇଥିଲି ସେ ପୁଅକୁ ନେଇକି ଯାଇଥିଲି ରାମ୍ ମନ୍ଦିର ଯାଇଥିଲି। ସବୁଆଡେ ବୁଲେଇକି ତାକୁ ଟିକେ ଆଣିଲି ଯେହେତୁ ଛୋଟ ପିଲା ସେ ସବୁ ଜିନିଷ ଜାଣିବା ପାଇଁ। ଯେ ସବୁ ଜିନିଷ ଟିକେ ତାକୁ ଦେଖିବାକୁ ପଡୁଛି ଟିକେ ବୁଲାବୁଲି କରରେଇକି ଆଣୁ ଯୋ ଛୁଟି ଟାଇମ ଟାରେ ନେଇକି ଟିକେ ବୁଲେଇ ଦେଇକି ଆଣୁଛୁ ତାକୁ ସବୁଆଡେ ଆଉ।
ଏଇ ସବୁ ମାନେ ମ୍ୟୁଜିୟମ ଆଉ ଏଇ ନନ୍ଦନକାନନ ଏଇ ସବୁ। ସବୁ ଜିନିଷ ଦେଖିବା କଥା ଖଣ୍ଡଗିରି ଉଦୟଗିରି ନା।
ଏ ତ ପୁରୁଣା ଐତିହାସିକ ଜିନିଷ ଆମର ନା ସେ ଜିନିଷ ସବୁ ଛୁଆଙ୍କୁ ଟିକେ ଜଣେଇବା।
ମନ୍ଦିର ଫନ୍ଦିର ଏଇ ସବୁ ଜିନିଷ ଦେଖିବା କଥା ବୁଲିବା କଥା। ଛୁଆ ଜାଣିମି।
ହଁ। ଆଉ ତମ ବାହାଘର ପରେ କୁଆଡ଼େ ବୁଲାବୁଲି କରିବାକୁ ଗଲଣି?
ଯେହେତୁ ମୋର ପଢା ମାନେ ପଢା ଚାଲିଥିଲା। ଆଁମ ତା ତାପରେ ପଢା ମାନେ ଉଁ ବାହାଘର ପରେ ପରେ ମାସେ ପରେ। ଏଁ ସେ ପଢ଼ା ପାଇଁ ଗୋଟେ ପରୀକ୍ଷା ଥିଲା। ସେଥିପାଇଁ ସମ୍ବଲପୁର ଯାଇଥିଲୁ ସମ୍ବଲପୁରର ସେଇ ହୀରାକୁଦ ଆଉ ଯଉ ସମଲେଇ। ବାହାଘର ପରେ ସେଇଠିକି ଯାଇଥିଲୁ ହଁ। ଆଉ ତାପରେ ଏଁ ବୁଲାବୁଲି କରିନୁ।
ହ
ହଁ ଝିଅ ହେଲା ତ ତାପକୁ ସେଥିପାଇଁ କିଛି ମାନେ ବୁଲାବୁଲି ଟିକେ ବିଶେସେ ହେଇନି ଆଉ। ସେ ସେତିକି ଯାହା ଖାଲି ସମ୍ବଲପୁର ଯାଇଥିଲୁ ଆଉ କୁଆଡେ ବୁଲାବୁଲି ହେଇ
ଝିଅ ତ ଏବେ ତାହେଲେ ଛୋଟ ଥିବ ଟିକେ ବଡ଼ ହେଇଯାଉ। ହଁ, ସମ୍ବଲପୁର ଯାଇଥିଲୁ। ଏବେ ଯାଇଥିଲୁ ଟିକେ ରାଉରକେଲା। ତ ସେହି ପଟେ ନଣନ୍ଦଙ୍କ ଘର ତ, ସେପଟେ ରହିକି ବୁଲାବୁଲି ଟିକେ କରିକି ଆସିଥିଲୁ। ସେଠି ଗୋଟେ ଭାଇ ଅ ଅଛନ୍ତି, ସମ୍ବଲପୁରରେ। ଯାଇଥିଲୁ ତାଙ୍କ ପାଖକୁ। ବେଶୀ ବୁଲିନୁ ମାନେ, ହଁ। ଚାଉଳ ବରାକୁ, ତା ଚଟଣି, ଇମଲି ଯୋଉ ତେନ୍ତୁଳି ର ଚଟଣିଟା। ହୁଁ। ମାନେ ହୀରାକୁଦ ଆମେ ଯାଇପାରିନୁ। ଅ, ହୀରା କୁଦ ଟା ଛାଡ଼ି ଦେଇକି ଆସିଛିେ ମାନେ ଟାଇପ୍ ଯେହେତୁ ସମୟ ହେଲାନି। ଖାଲି ସମଲେଇ ମା ସମଲେଇଙ୍କ ପାଖକୁ ଯାଇଥିଲୁ। ସେଠିରେ ସନ୍ଧ୍ୟାବେଳେ ଯୋଉ ଲାଇଟ୍ ଲାଇଟିଂ ଲାଇଟ୍ ଟା ହଧ ଲାଗେ। ସେଇଟା ଏମିତି ଖାଲି ଟିକେ ବୁଲାବୁଲି କରିକି ବିଶେଷ ଜାଗା ବୁଲିନୁ ଭାବିକି ଚୁ ଏଇ ଶୀତ ଦିନେ ଯିବା ପାଇଁ ଆଉ।
ହଁ ଶୀତ ଦିନ ଟା ବୁଲାବୁଲି ପାଇଁ ମାନେ ଭଲ ସମୟ। ଖରା ଟାନ ନଥିବ ବର୍ଷା ବି ନଥିବ ଆ ମାନେ ଜଣା ପଡିବନି ବି ମାନେ। ଭଲସେ ବୁଲିକି ଦେଖିପାରିବ।
ହଁ।
ଶୀତ ଦିନେ ଟିକେ ବୁଲା, ବୁଲି ଟା ଭଲ। ଯୋଉ ଜାଗା ଚାହିଁବ ଯାଇପାରିବ।
ଆଉ। ପୁରୀ ଯାଇଛ ନା ନାଇଁ କେବେ? ନା ବାହାଘର
ହଁ, ପୁରୀ ଯାଇଥିଲୁ, ସାଙ୍ଗମାନେ ସବୁ ଯାଇଥିଲୁ। ସେଇ ସମୁଦ୍ରର ସେ ଯୋଉ ଲହରୀ ଭାଙ୍ଗିବାର, ମଜା କିଛି ନିଆରା ଆଉ। ନିଆର ଥିଲା। ତ ସେଇଠି, ଠାକୁର ଦର୍ଶ ସନ, ମାନେ ଏ, ଟିକିଏ ମାନେ, ଲେଟ୍ ହେଇଗଲା। କିନ୍ତୁ ମାନେ ଏଇ ସମୁଦ୍ର ଲହରୀ, ଭାଙ୍ଗିବା ଟାରେ ବହୁତ ସମ ସମୟ, ଆମର ଯାଇଥିଲା। ସାଙ୍ଗମାନେ‌ ସବୁ ମିଶିକି ଯାଇଥିଲୁ। ସେଇଠି ବହୁତ ସମୟ ଚାଲି ଯାଇଥିଲା, ଆମର ସେଇଠି। ମାନେ ଯେହେତୁ, ସମସ୍ତେ ମିଶିକି ରହିଥିଲୁ ନା ମାନେ ମିଶିକି ସବୁ ସାଙ୍ଗମାନେ, ଯାଇ ଥିଲୁ, ତମେ ତ ଜାଣିଛ, ସାଙ୍ଗ ମାନଙ୍କ ସହିତ ମଜା କଲେ, ଏ ମାନେ କେତେ, ମାନେ ଇଏ ଲାଗେ। ପୁଣି ପୁରୀ ଭଳିଆ ଜାଗା। ପୁରୀ ଭଳିଆ ଜାଗା ଯାଇଁକି ଅ ଅଳ୍ପ ସମୟକୁ ବିତେଇକି ଆସିବାଟା ମାନେ, ସେ ଅଳ୍ପ ସମୟ ପାଇଁ ବି ତମେ ଯାଇ ଗଲେ ବି ସେଟା ମାନେ ବହୁତ ଇଏ ହେଇଯିବ। ହଁ ଶାନ୍ତି ଲାଗେ ଟିକେ। ଆଉ ଉପର ବେଳା, ମାନେ ସନ୍ଧ୍ୟା ସମୟରେ, ଟିକେ ବୁଲାବୁଲି କରିବା ପାଇଁ ସମୁଦ୍ର ବାଳା, ଟିକେ ଭଲ ଲାଗେ ନା।
ହଁ ସମୁଦ୍ରରେ, ଯୋଉ ପବନ ଯୋଉ। ତାର ଧନୀ ଟା ସୁନ୍ଦର ଲାଗେ। ସନ୍ଧ୍ୟା ଟାଇମ ରେ। ରାତି ଟାଇମ ରେ ଟିକେ, ବସିଲେ ଟିକେ ଶାନ୍ତି ଲାଗେ।
ସେଇଟା ଭଲ ଲାଗେ। ଆଉ ସେଠି ସମୁଦ୍ର ଇଏରେ ବୁଲାବୁଲି କରିକି ଯୋଉ ଖାଇବା, ଯୋଉ ତାର ସି ଫୁଡ, ଯୋଉରା କୁହନ୍ତି। ଏ ଚିଙ୍ଗୁଡି ହଉ କଣ କଙ୍କଡା ହଉ, ଏସବୁ ଯୋଉ ଜିନିଷ ଯୋଉଗୁଡାକ, ଭଲ ଲାଗେ ନା।
ହଁ।
ହଁ ତମେ ଠାକୁର ଦର୍ଶନ କରିପାରୁଚନା? ଯେତେବେଳେ ବି ଯାଇଛ ଠାକୁର ଦର୍ଶନ। ସେଟା ତ ଗୋଟେ, ମୋ ସୌଭାଗ୍ୟର କଥା। ଲୋକମାନଙ୍କ ଭିଡରେ, ଠାକୁରଙ୍କୁ ଦର୍ଶନ କରିବା।
ଦୁଇ, ତିନି ଥର ଦର୍ଶନ କରି ପାରିନି। ଆଉ ବହୁତ ଥର ଯାଇଛି ଯେ, ଠାକୁରଙ୍କୁ ଏକ୍, ମାନେ ଅଧିକ ତିନି ଚାରି ଥର ଠାକୁର ଦର୍ଶନ କରିବାର ଟାଇମ୍ ମିଳିଛି। ଫାଙ୍କା ଟାଇମ ଥାଏ। ମାନେ ଯାଇଁକି ଦେଖା କରିକି, ମାନେ ଠାକୁରଙ୍କୁ ଦର୍ଶନ କରିକି ଆସୁ। ସାହାଣ ମେଲା ଟାଇମ୍ ରେ, ରାତି ଟାଇମ୍ ରେ ବିଶେଷ କରି, ସାହାଣ ମେଲା ଟାଇମ୍ ରେ। ଯାଇକି ଠାକୁରଙ୍କ ପ୍ରଥମ ବେଢ଼ାରେ ଦେଖା କରିକି, ଦେଖିକି ଦର୍ଶନ କରିକି ଆସୁ। ଯୋଉଠିକି ଭଲସେ ଦର୍ଶନ ହେଇପାରେ।
ଆଛା, ହଁ। ଠାକୁରଙ୍କୁ ଦର୍ଶନ କରିବାକୁ ମନରେ ଯୋଉ ଶାନ୍ତି ଲାଗେ।
ହଁ, ଟିକେ ଠାକୁରଙ୍କୁ ଟିକେ ଦର୍ଶନ କରିକି, ମା ଲକ୍ଷ୍ମୀଙ୍କ ମନ୍ଦିରରେ ଟିକେ ବସିକିଇବାର ଯୋଉ ଆନନ୍ଦ।
ହଁ, ପୁରୀ ମନ୍ଦିରର, ଆମର ତ ପୁରା ମାନେ ବିଶ୍ଵ ପ୍ରସିଦ୍ଧ, ରଥଯାତ୍ରା।
ହଁ ଏବେ ତ ରଥଯାତ୍ରା ଆସୁଛି। ଏବେ ସବୁ ରଥ ତିଆରି ହେଲେ, ଆରମ୍ଭ ହେଇଗଲା
ଆରମ୍ଭ ହେଇଗଲାଣି। ରଥଯାତ୍ରା ଅ, ପଡିବ ଟିକେ କାର ମାସରେ ପଡିବ ଆଉ। ଆଜକୁ ମାସେ ରହିଲା ଆଉ।
ଇଚ୍ଛା ଅଛି ବହୁତ ଦେଖି ଯିବା ପାଇଁ ସୁନାବେସ ଠାକୁରଙ୍କର ଦେଖିବା ପାଇଁ ଯେହେତୁ ପୁଅ ଛୋଟ ଏତେ ଭିଡରେ ନେଇକି ଯିବା
ହଁ ଭିଡ ଭିତରେ ତ ଛୋଟ ଛୁଆ ହଁ ଛୋଟ ଛୁଆଙ୍କୁ ସମ୍ଭାଳିବା ସେଇଟା କଷ୍ଟ।
ହଁ ଦେଖିିବା ଭାବିଛୁ ଠାକୁରଙ୍କର ଯଦି ଜଗାର ଡୋରି ଲାଗେ ତାହେଲେ ଯାଇକି ଏ ଠାକୁର ଯେତେବେଳେ ରଥରେ ଥିବେ ମାନେ ଗୁଣ୍ଡିଚାଆ ପରଦିନ ସେ ନହେଲେ ବାହୁଡା ପରଦିନ ଯାଇକି ଟିକେ ଠାକୁରଙ୍କୁ ଦର୍ଶନ କରିକି ଆସିବୁ ରଥରେ ଥିଲାବେଳେ ସକାଳୁ ଯାଇକି ଠାକୁର ଙ୍କୁ ରଥରେ ଦର୍ଶନ କରିବୁ ରଥ ତ ଟାଣି ପାରିବୁନି ତାପରେ ଯାଇକି ରଥକୁ ଖାଲି ଛୁଇଁକି ଠାକୁରଙ୍କୁ ଦର୍ଶନ କରିକି ଆସିବାକୁ ଟିକେ ଭାବିଛୁ ଯଦି ଡୋରି ଲାଗେ ଯିବୁ ଆଉ ତାଙ୍କ ଡୋରି ଡୋରି ବିନା ତ ଆମେ ଚାହିଁଲେ ବି ଯାଇପାରିବାନି ଯେତେ
ହଁ ସେଇଟା ତ ସତ କଥା ହଁ।
ପଇସା ନଥିଲେ ବି ତମେ ବସିଲା ଜାଗାରୁ ଉଠିକି ପଳେଇବ ଯଦି ମାନେ ଠାକୁରଙ୍କର ଡୋରି ଲାଗିଥିବ।
ଠାକୁରଙ୍କର ଡୋରି ଲାଗିଲେ ତମେ ଚାହୁଁ ନଥିଲେ ବି ତମେ ଯାଇକି ସେ ଜାଗାରେ
ଗାଡିରେ ବି ବସିଥିଲେ ବି ତମେ ଯାଇପାରିବନି ସେଟା ଗୋଟେ ଗୋଟେ ଠାକୁରଙ୍କର
ଆମେ ବି ସେଇ ପୁରୀ ଯାଇଛୁ ଦୁଇ ତିନି ଥର କିନ୍ତୁ ଯାଇଛି ଠାକୁରଙ୍କୁ ଦର୍ଶନ ଦର୍ଶନ କରିଛୁ ଦର୍ଶନ କରିଛୁ। କିନ୍ତୁ ବହୁତ କଷ୍ଟ ଅ ମାନେ ଦେହ ଖରାପ ହେଲା ପରେ ବି ସେ ସାହସର ସହି ତେ ବି ଯାଇଛୁ ଦର୍ଶନ କରିଛୁ ବୁଲାବୁଲି ବି କରିଛୁ ଭଲ ପରିବେଶ। ଭଲ ଲାଗେ ଠାକୁରଙ୍କ ଜାଗା ଯେତୁ ଧାମ। ହଁ ବହୁତ ଭିଡ଼ା ଥାଏ ବହୁତ ଭିଡ଼ା ହଁ।
ମାନେ ଟୋଟାଲି ସମ୍ଭବ ନୁହେଁ ଯାଇକି ବହୁତ ଟାଇମ ଆଠ ନଅ ଘଣ୍ଟା ଠିଆବାକୁ ପଡୁଛି। ଯୋଉ ବ୍ୟାରିକେଡ ହେଇଛି। ଆଠ ନଅ ଘଣ୍ଟା ଠିଆ ହେବାକୁ ପଡୁଛି ଠିଆ ହେଲା ପରେ ଯାଇକି ଦର୍ଶନ ହଉଛି।
ହଁ।
କିନ୍ତୁ ଛୁଆଙ୍କ ପରୀକ୍ଷା ଟାଇମ ରେ ଯାଇକି ଦର୍ଶନ କଲେ ଭଲ। ଠିକ୍ ଅଛି ପରେ ଟିକିେ କଥା ହେବା ଆଉ।
ହଉ ଠିକ ଅଛି।
ଓହ।